ହ୍ୟାଲୋ
ହଁ ହ୍ୟାଲୋ କୋଉଠି?
ଏଏଏ ଏଇ ଜଙ୍ଗଲ ଆଡେ।
କୋଉଟିି କୋଉଟି?
ଏ ଏଇଠି।
ହଁ ଏମିତି ତ ମଜା କରିବି ଆଉ। ଓ ହଉ ଛାଡ କଣ କୁହ କଣ୍ କରୁଚ।
ଏଏଏ ବୁଲୁଚି ଆଉ।
ଏତେ ଦିନ ପରେ କେମତି ମନେ ପଇଲାମ।
ଆଉ ଟିକେ କାମ ଇଏରେ ବ୍ୟସ୍ତ ଥିଲି ଆଉ
ହୁଁ ହୁଁ। ଆଉ କଣ ଖାଇଥିଲ।।
ଏ ଟିକେ ଇଟିଲି ଗୁଗୁନି ଖାଇଥିଲି ଆଉ
ଆଜି ତାହେଲେ ଡିବି ଲିଭିିନି
ନା ନା ଦିନ ବେଳା ଲିଭିିନି ଆଉ ଆଉ ତମେ ଲିଭେଇ ଦେଇଚ କି?
ତମର ତ ରାତି ହେଲେ ଲିଭେ ଆଉ
ହୋଉ ହୋଉ କାଲି ଦେଇ ଦଉଛ ଆଉ
ଛାଡ ସେ ସବୁ ଛାଡ଼ ଏ କଥା ତ ଲାଇନ୍ ନଥିବ ଆଉ କଣ କରିବ ନାଇଁ କି
ହଁ ବର୍ଷା ପାଗ ଦେଇଛି
ଆମଆଡେତ ଟିକେ ବର୍ଷା ହେଲେ ଲାଇନି ପାଇଁକିନା କାଟିଦେଉଛନ୍ତି ଆଉ।
ହଁ
ତମର ତ ଏଇ ଯୋଉ ବଡ ମେ ସେମ ଯଉଟା ସେଇଟା ରଖ କିିବା ଲାଇନି ଜୋର ଜଳୁଥିବ ଆଉ
ହଁ ହଁ।
ହହୁଁ ମୋବାଇଲି ଫୋବାଇଲି ବସାଉଥିବ କଣ ଅଛି ତମର
ହଁ ଆଉ ତୁମ ଦୂରଭାଷନ ଯନ୍ତ୍ରଟା
ରେକଣ ମୁଁ ବୁଝିପାରିଲେନି
ହଁ ସେଇ ଯୋଉଟା ଏଇନା କହୁଥିଲ ଓଡ଼ିଆରେ ଦୂରଭାଷା ଯନ୍ତ୍ର ଟା
ଅଛି।
ହଁ ଆଉ ତମ ଆଡେ ଖବର ଫବର କଣ
କଣ
ତମର ଆଡେ ଖବର ଫବର କଣ
ସବୁ ତ ଭଲ ଆଉ କଣ ଖବର
ଖରା ବର୍ଷା ପାଗ କେମିତି ଅଛି?
ଭଲ।
ଆଉ ତମଆଡେ କୁସୁମ କୋଳି ହେଲାଣି?
କୁସୁମ କୁସୁମ ଆମର ତ ଗଛ ନାହିଁ ଆମ ଆଡେ
ଆଉ
ହୁଁ
କି ଗଛ ଅଛି?
ଆ ମାଳେ ତୁ ଏମିିତି କି ଏଇ ଶାଳ ପିଆସଳ ଗମ୍ଭାରୀ ଗେଲୁରି ଏଇଟା ଟାଇପ ର ଛ ଅଛି ଆଉ।
ହଁ ଆଉ ଚାଖୁଣ୍ଡା କାଳିଚିଆ
ହଁ ସେଇ ସବୁ ତ ନି ତି ରହିବ।
ହଁ ଆଉ ଆଉ କଣ କରୁଚ?
ଏଇ ବସି ବସି ତ ଭାବୁଥିଲି ଇ ଭବିଷ୍ୟତ କଥା। ଏମିତି କଣ ହଉଚି ଜୀବନରେ? କେତେ ଦୁଃଖ କେତେ କଷ୍ଟ ଅଛ। ତାହା କହିପାରିବିନି। ଯା
ହଁ ଆଉ ଦୀପାବଳି ରେ କଣ କରିବ ଭାବୁଚ?
ଦୀପାବଳି ତ ଆମେ କୁଳ ଡାଉଁଡାଉ କରୁ ଆଉ।
ଅହ ବାଣ ଫାଣ ଫୁଟାଉ ନା ନାଇଁ?
ହୁଁ ବାଣ ଫୁଟଉ ଆକାଶ ତ ଉଡଉ କିଛି କରୁ ବଡ ବଡୁଆ ଡାକୁ
ଆଉ କଣ କଣ କର?
ଏମିତି ବହୁତ ଲୋକଙ୍କ ସହିତ ଗେଲଥଟା ହଉ। ଲୋକଙ୍କ ପଛରେ ବାଣ ଲଗ ଗେ ଦଉ।
ଅହ ଏମିତି କାହିଁ କରୁଚ?
ଇଏ ତ ଖୁସି ଲାଗେ ଆଉ କଣ କରିବୁ?
ହଁ ଆଉ ଆଉ କ କ ପାଳ?
ସେ ସେମିତି କିଛି ନାହିଁ ଏମିତି ବା ସେଇରା ପିଠା ପଣା କରେଏନ୍ତି ଘରେ। ଆଉ କରନ୍ତି ତ ଲୋ କାଉଁରିଆ ଆଣିକି ଯୋଉ ବଡ ବଡୁଆ ଡାକନ୍ତି। ସେମତି। ଯଉ ପୂର୍ବପୂର୍ବାଣି ଯୋଉ ଯାଇଚନ୍ତି ହେରି ସେ ବି ମରିଯାଇଚନ୍ତି ଆମର ଜେଜେମା ଜେଜେବାପା। ଏବଂ ଡାକୁୁ ଆ
ଓ ପୂର୍ବପୁରୁଷଙ୍କୁ ପୂର୍ବପୁରୁଷଙ୍କୁ
ଶୁଭୁନି ଆପଣଙ୍କ କଥା
ପୂର୍ବପୁରୁଷଙ୍କୁ
ହଁ ପୂର୍ବ ପରୁ ଶୁଠ
ଆପଣ ଦୂରବାସ ଯନ୍ତ୍ରଟାକୁ କାହିଁ ଦୂରରେ ରଖିଛନ୍ତି କି ସେଥିଯୋଗୁଁ ଶୁଭୁନି
ଶୁଭୁଚିତଥର ତ
ନାଁ ଟିକେ କମ ଶବୁଛି
ହଁ ହଁ ହଁ ହଉ ଶୁଭିଲା ତ ମୋର ନେଟୱାର୍କ ଗୋଟିଏ ଖୁଣ୍ଟି କମ୍ ଅଛି ତ
କଣ
ମୋର ଗୋଟିଏ ଖୁଣ୍ଟି କମ୍ ଅଛି
ଓ
ସେଇଥିପାଇଁ କାଳେ ଶୁଭୁ ନଥିବ
ହଉ ଖୁଣ୍ଟି ଟାକୁ ଲମ୍ବେଇ ଦଉନ
ଗୋ ଦଟାକୁ ଲମ୍ବିବାକୁ ହେଲେ ବଡ ଖୁଣ୍ଡି ଦରକାର ଏ ବଡ଼ ଖୁଣ୍ଡି ପା ଘରେ ମୁୋ ନାହିଁ
ଆଉ
ନା ଏବେ ଚାଷ କରିବି ବୋଲି ଭାବିଛି କଣ କହୁଛ ବନ୍ଧୁ
କରିବା ଆଉ
ତମର କଣ ଯାଉଛି ତମର ତି ମଲ ଲକ୍ଷିଲ ଲକ୍ଷ
ହାତୀ ମଲେ ଲକ୍ଷେ ହାତୀ ମଲେ ଲକ୍ଷେ କହୁନ ନହେଲେ
ହଣ ବନ୍ଧୁ କଣ କମେଡି କରୁଛ ମଜା କରୁଛ ହଉ ହଉସାନଁ ହଉ
ଆଉ ଯାତ୍ରା ତୀର୍ଥ ବୁଲିଗଲନି
ତୀର୍ଥ ଯାତ୍ରା କରିବା ପାଇଁ ଅଛି ଯୋଉ ମନ୍ଦିର ଯିବାର ଅଛି ବଦ୍ରିନାଥ କେଦାରନାଥ
ହ ହଁ ତୀର୍ଥ ସ୍ଥାନ ବୁଲ ଠାକୁରଙ୍କ ଦର୍ଶନ କର।
ହୁଁ।
ଖରାପ କାମଠୁ ଦୂରରେ ରୁହ।
ଭଲ। ହଉ କଣୋକ
ଆଉ ସବୁ ଭଲ?
ଆଜି କେମିତି ଯେତେ ଦିନ ପରେ ତମର ମନ ପଡିଲ ମ ସେଇଟା ପଚାରୁଛି।
ଏତେ ଦିନ ପରେ କଣ ଟିକେ କାମ ଇଏରେ ବ୍ୟସ୍ତ ଥିଲି।
ଏମିତି ବ୍ୟସ୍ତ ରହୁଛ ତମେ ନକି ଖାଲି ତ କାମ କାମ କାମ କାମ ହେଇ ହେଇ ଜୀବନ ଗଲା ତମର
କାମ ନକଲେ ପୁଣି ପରିବାର ଚଳିବ କେମିତି?
ମୋ ପରିବାର ତ ଏମିତିରେ ଚଳୁଚି ଆଉ କଣ?
ତମର ସିନା ବିଲ ଅଛି ଧାନ କରିକି ବିକି ଦୋଉଚ।
ଆମର ତ ବିଲ ଥରେ ଥରେ ମରୁଡି ପଡୁଚି କଣ କରିବି।
ପାଣି ଫାଣି ସୁବିଧା ନାହିଁ କି?
ସୁବିଧା ଥିଲେ ବି ରୋଗ ଲାଗୁଚି କଣ କରିବୁ କୁହ?
ଔଷଧ ପକଉନ ଆଣିକି ବିଲରେ
ଯେ ରୋଗ ଲାଗିଲେ ଓସ ତ ପକଲେ ବି କିଛି ହେଇପାରିବନି ।
ହ ଆ ବିଲ ଖବର କଣ?
ଚାଷ ଚାଲିଛି ଏବେ ଏଇଟା ମୋର ଉ ସାତ ଗଣ୍ଠୁ ଚାଲିଛି ତ ସାତ ଘଣ୍ଠୁ କମ୍ପ୍ଲିଟ ହେଇଛି ଆଠ ଗଣ୍ଠୁ ଚାଲିବାର ଅଛି। ଆଉ ଚାଲିଲ ଟ୍ରାକ୍ଟର ତମର କେତେ ଅଣ୍ଠୁ ଉ ବିଲା ଚସିଲଣି?
ହଁ ମୋର ଗୁଣ୍ଠେଇ ବିଲ ଚଷିଛୁ
ଗଣ୍ଠେ
ତମେ ଟିକେ ଇଂରାଜୀ ଶବ୍ଦର ବ୍ୟବହାର କମ୍ କରନ୍ତୁ।
ଓହୋ କିଛି ନାହିଁ ଏମିତି ତ କହୁଛି ଆ ଆଉ କଣ କହିଲ
ଆଉ କଣ କୁହ ଖବର ତମର?
ଏମିତି ଦୁଃଖ ସୁ ବାହାର ସେମିତି ଦେହ ଭଲ ଅଛି।
ହ।
ଆଉ କେବେ ବୁଲାବୁଲି କରିଯିବ ନା କଣ ଭାବିଛ।
ଏଇ ଖରା କମିଲେ ଯୁଆଡେ ଯିବା ଆଉ ଖରା ତ ହଉଛି ଘରୁ ବାହାରି ହଉନି। ଘରଛ କି ଗଛ ଛାଇ ତେଳେ ରହିବା କଥା
ସତ କଥା ଆଉ ଯାହା କହିଲ କଥା ପଦେ କହିଲ ଆଉ, ଯୋଉ ଗରମ ହୋଉ କହିିଲ ହବନି ଏ ଦ ଗରମ ବୋପା ମାଆ
ତମ ଆଡେ କଣ କେମିତି ସୂର୍ଯ୍ୟଙ୍କ ତାପ?
ବହୁତ ବହୁତ ପରିମାଣରେ ବଢ଼ିଛି ତାପ।
ହଉ ଆଉ ଘରୁ ବାହାରୁ ପାରୁନଥିବ ତ।
ନା ପା।
କଣ କେମିତି କରୁଥୁବୁ?
ଏମିତି ଘରେ ବସୁଛୁ ତୁ ଆ, ସାତଟା ଆଠଟା ଭିତରେ ଯାହା କାମ ସରୁ ଚେକ୍ କରିଦଉଛୁ ତାପରେ ଘରେ ଶୋଉଚୁ।
ଆଉ ଲୋକମାନେ ତୋମ ଗାଁର
ଏମାନେ ବି ସେଇ ଆମର ଏମିତି କରୁଚନ୍ତି ଆ, ତାଙ୍କ କାମ ତାଙ୍କୁ ନିଅଣ୍ଟ। ଆମେ ଆଉ କଣ କରିପାରିବା।
ଆଉ କଣ ଖାଇଥିଲ?
ଏଇ ତ ଖାଇଥିଲି ଭା- ପଖାଳ ଭାତ, ବଡ଼ି ଚୂଡ଼ା ଲେମ୍ବୁ ଦହି ଆଉ ଏମିତି ସବୁ ଖାଇଥିଲି ଆଉ କଣ।
ତୋମେ ଟିକେ ଲେମ୍ବୁ ପ୍ରିୟ ଲୋକ ତାହେଲେ।
ହଁ ଲେମ୍ବୁ ତ ହେଲେ ପରା ଭାତ ତଡି ନବ ଆଉ।
ଓହୋ।
ଶୋଷ କଲାଣି।
ପା ପାଣି ଟିକେ ପିଇଦିଅ ଆଉ, ହଉ ମୁଁ ତାହେଲେ ବନ୍ଧୁ ର ଖୁଚି।
ଓ ହଁ।
ଆଉ